ହ୍ୟାଲୋ।
ହଁ ଶୁଭା ହଉସି।
ହେଲୋ।
ହଁ, ହଁ ମୁଁ କହିଲି ଶୁଭା ହଉଛି ଆପଣଙ୍କୁ?
ହଁ ଏବେ ଶୁଭା ହେଲା ଦିଦି, କଣ କରୁଛନ୍ତି?
ହଁ କିଛି ନାହିଁ ଏମିତି ବସିଥିଲି ଖାଇଵି ହଁ, ହଁ ଶୁଭା ହଉଛି। ମୁଁ କହିଲି କିଛି ନାହିଁ ଏମିତି ବସିଥିଲି ଖାଇ ପିଇକି ଆଉ। ତମେ କଣ କରୁଛ?
ମୁଁ ବି ଏମତି ଖାଇକି ବସିଚି। ଆଜ୍ଞା କହୁନାହାନ୍ତି, ଶୁଭା ଯାଉନି ତୁମକୁ?
ନା ନା ଶୁଭା ହଉଚି ଶୁଭା ହଉଛି ଟିକେ ରହି ରହି ଆସୁଥିଲା ଆଉ। ମୁଁ କହିଲି କ ଖାଇ ଦଉଛି।
ଆଜି ଯୋଉ ଚିଙ୍ଗୁଡି ତରକାରୀ ଆଉ କଙ୍କଡା ତରକାରୀ।
ଅଁ, ହଁ। ମାଝି ପୁରା ହଁ, ହଁ, ହଁ ମୁଁ ଆଜି ପୁରା ମୁଁ କହିଲେ ଆଜି ପୁରା ଜଳୀୟ ଜୀବ ପୁରା ସବୁ ଖାଇଛନ୍ତି ଆଉ। ଚିଙ୍ଗୁଡ଼ି ହିଁ କଙ୍କ କଡା ସବୁ ହଁ
ଯେହେତୁ ଟିକେ ଆମେ ହଁ ଆମ ଆଖପାଖରେ ନଦୀ ନଈ ଖରୀ ଆମର ଇଆଡେ ପୋଖରୀରେ ଚାଷ ମଧ୍ୟ ହଉଛି। ସେପାଇଁ ଟିକେ ଆମିଷ ବାର ହେଲା ଆଉ ଟିକେ ଆଇଁଷ ଉପରେ ବେଶୀ ମାଡ ହେଇଯାଉଛି ଆଉ।
ଅଁ, ହଁ, ହଁ ଭଲ ପାଖରେ ବି ମିଳୁଛି। ସତେଜ ଜିନିଷ ଖାଇବା କଥ ତଥାବି କାନ ଯୋଉ ସହର ଜାଗାରେ ମୁଁ ଆଜ୍ଞା ସହର ଜାଗାରେ ଯୋଉ ମିଳୁଛି। ଟିକେ ବାସିଥାଏ ତାକୁ ବରଫ ଫରଫ ଦେଇକି ସେମାନେ ରଖନ୍ତି। ଯୋଉଟା କି ଭଲ ନୁହେଁ। କିନ୍ ତ ଆପଣ ଗାଁରେ ରହୁଛନ୍ତି ନା ତ ସହଜରେ ଆପଣଙ୍କୁ ମିଳିଯାଉଥୁବ ସତେଜ।
ହୁଁ। ଆମର ଯେବେବି ମାନେ ପ୍ରତିଦିନ ଜଣେ ଯେମତି ଜାଲ ଜାଣିଛନ୍ତି? ଯେମିତି ଜାଲ ସବୁ ଧରନ୍ତି।
ଆଜ୍ଞା, ଆଜ୍ଞା, ହଁ।
ଆମର ସେମିତି ପ୍ରତିଦିନ ମାନେ ଧରି ଆଣୁଛନ୍ତି। ରୁ ସମସ୍ ତେ ଧରି ଆଣିବେ ପାସ ରୋଷେଇ କରିବେ ଶୀଘ୍ର ରୋଷେଇ କରିବେ। ପୁରା ସଜା ଆଉ ଯେମିତି ଜିଅନ୍ ତା ଯେମିତି ବରଫ ଫରଫ ଦିଆ ହେଇ ମାଛ ର ଯି ସେମତି ନୁହେଁ ଆଉ।
ହଁ, ହଁ, ହଁ ସେଇଟା ଭଲ ଆଉ ସେଇଟା ଦେହ ପାଇଁ ବି ଭଲ।
ଆଉ ଏଟା ବି ମାନେ ଯୋଉ ମିଠା ମାଛ କୁହନ୍ତି ଯୋଉ ଅନ୍ ମାନେ ଦେହ ପା ଯୋଉ ଗ୍ୟାଷ୍ଟିକି ଫାଷ୍ଟିକି ପାଇଁ ଦେଖିବେ ଡକ୍ଟର ମାନେ ବି ମନା କରି ସେ ଲୁଣି ମାଛ ନ ଖାଇବା କୁ। ଏ ସବୁ
ହଁ, ହଁ, ହଁ ଆଜ୍ଞା। ସେଇଟା, ଆପଣଙ୍କର ଇଏ କରା ହୁଏ କି? ଶୁଖୁଆ କରା ହୁଏ? ଆପଣଙ୍କର ସେଇ ଶୁ ଆପଣଙ୍କର ଶୁଖୁଆ କରା ଯାଏ ସେଥିରୁ, ସେ ମାଛରୁ?
ଦିଦି ଆମ ଆମେ କରୁନା, ବହୁତ ଲୋକ କରନ୍ତି ଏପଟ ଲାଇନରେ।
ହୁଁ ହୁଁ ହୁଁ କାରଣ ସେଇ ଯୋଉ ଲୁଣ ଶୁଖୁଆଠୁ। ନଦୀ ଶୁଖାର ଟିକେ ମାନେ ଚାହିଦା ଅଧିକ ନା ଯାହାଲେ ବି। ଏମିତିରେ ତ ଲୁଣି ଶୁଖୁଆ ହୁଁ।
ଲୁଣି ଶୁଖୁଆରେ ସେମାନେ କଣ ମାନେ କେମିକାଲ ଦେଇ ଦିଅନ୍ତି ଲୁଣ ଅଧିକା ଅଂଶ ଦେଇ ଦିଅ କେମିକାଲ ତ ଅଧିକ ଦିଅନ୍ତି ଯେମିତି କି। ଖରା ଖାଏ ନା କିନ୍ତୁ କେମିକାଲ ଆଉ ଲୁଣ ଦ୍ଵାରା ହିଁ ସିଏ ଶୁଖିଥାଏ ସେଆକୁ ଆଣି। କି ମାର୍କେଟ ରେ ବିକ୍ରି କରିଦିଅନ୍ତି।
ହଁ ସେଇଟା କାରଣ ସେଇଟା ବି ଦେହ ପାଇଁ ଭଲ ନୁହେଁ। ବହୁତ ଚର୍ମ ରୋଗ ବି ସେଇଥିରୁ ହୁଏ। ମୌସମ ହୁଁ। ମୁଁ ତ ଆଇଁଷ ଫାଇଁଷ ଖାଏନି କିନ୍ତୁ ମୋ ସ୍ଵାମୀ ଖାଆନ୍ତି ସିଏ ଟିକେ ବେଶୀ ଖୋଜନ୍ତି। କଣ କହିଲେ ଯୋଉ ନଦୀର ଶୁଖୁଆ। କାରଣ ସିଏ ଲୁଣି ସୁଖୁଆ ଖାଇଲେ ତାଙ୍କ ଦେହରେ ଟିକେ ହେଇଯାଏ। ମାନେ ଚର୍ମ ରୋଗ ଟିକେ ବାହାରି ପଡେ ଦେହରେ କୁଣ୍ଡେଇ କାଣ୍ଡେଇ ହେଇ ଯାଏ। ସେଠ।
ଏପଟେ ଲୁଣି ଏରିଆ ମାନେ ପୁରା ସ-ସବୁ ମାଛ ଶୁଖୁଆ ସବୁ ସତେଜ ଆଜି ମାଛ ଆଣିବେ ତ ଏବେ ଖାଇ ଵେ ଆଉ ଶୁଖୁଆ ତ କରିବେ ଯଦି ବିନା ଲୁଣରେ। ମାନେ ଆଣିବେ ଖରା ହଉଥିବ ସାଙ୍ଗେ ସାଙ୍ଗେ ଶୁଖେଇଦ ବାସ୍ ଦୁଇ ଦିନ ଶୁଖିଗଲା ତାପରେ ରୋଷେଇ କଲେ ଖା ଟାଲ ଦିଆ ହଉନି ଲୁଣ ବି ଟୋଟାଲ ବି ଦିଆହଉନି ପାଟିକି ବି ସ୍ଵାଦ ଲାଗେ।
ହଁ ଶୁଖୁଆ ପୋ ମାନେ ପୋଡା କି ଯୋଉ କହିଲୁନି ଚକଟାକୁ। ଶୁଖୁଆ କୁ ପଖାଳ ଭାତ ତ କୁହନ୍ତୁନି ନା ଖାଇବା। ବହୁତ ଭଲ ଲାଗେ ଏଇଟା। ଯୋଉ କଙ୍କଡା ଆଣିଥିଲି ନଦୀ କଙ୍କଡା ନି ପାଖରେ ଏକା ମିଳୁଚି ସେଟା
ହଁ ନଦୀ କଙ୍କଡା ଜାଣିଛନ୍ତି ନା ଆପଣ ସେ କଙ୍କଡା?
ହଁ ହଁ ଜାଣିଛି କେମିତି କଣ ରୋଷେଇ କଲେ କଙ୍କଡା କୁ? କାରଣ ମୁଁ କେବେ କରିନି ଇଏ କୁହନ୍ତି ସବୁବେଳେ ଟିକେ। ସେ ଖାଇବେ ବୋଲି କେମିତି ଆପଣ ରୋଷେଇ କଲେ ଙ୍କକଡ଼ା କୁ?
କଙ୍କଡା କଙ୍କଡା କେବେ ବନେଇଛନ୍ତି?
ନା ନା ମୁଁ କେବେ ବନେଇନି ସେଥିପାଇଁ ମୁଁ ଆପ ପଚାରୁଛି। ହଁ ହଁ ମୁଁ ଙ୍କକଡା ଦେଖି ଆଜ୍ଞା ଆଜ୍ଞା ମୁଁ ଦେଖିଛି।
କଙ୍କଡା କୁ ମାନେ ଭାଙ୍ଗି ଦବ ଆଣିକି ଦାଢି ଟା ହଉଚି ମେନ। ଭାଙ୍ଗିବା ନହନେ ହାତରେ କାମୁଡିଦବ ତାକୁ ଭାଙ୍ଗିକି ଯୋଉ। ଦାଢିର ବି ଶସ ଥାଏ ତାକୁ ବି ମାନେ ପି ଟିକି ବି ତାକୁ ବାହାର କରନ୍ତି ଜଣେ ଜଣେ ରୁଷେଇ କରନ୍ତି ଦାଢି ଟାକୁ ରଖିଦିଅନ୍ତି ତାକୁ ତ ତରକାରୀ ହେଇ ସାରିଲା ପରେ ଯୋଉ। ଭାଙ୍ଗିକି ଖାଇବେ ତା ତା ଟେଷ୍ଟ ଟିକେ ଅଲଗା ଲାଗେ ତା ସେଥିରେ ସ୍ଵାଦ ଅଧିକ ଭଲ ଲାଗେ ଯଉ ତା ଭିତ ରେ ଯୋଉ ଶସ ଥାଏ ନା ରୋଷେଇ କରି ସାରିଲା ପରେ ବସି ଯାଇଥାଏ ଭଲ ଲାଗେ ଯୋଉ କଙ୍କଡା। ପ୍ରଥମେ ବନେଇବ ମାନେ ସଫା କରିଦେଲ। ବନେଇ ବୁନେଇ ଦେଇ ତାପରେ ମାନେ କଙ୍କଡା କୁ ଭାଜିବ। ତାପରେ ମସଲା, ସୁରିଷ, ଅଦା, ରସୁଣ ଏମିତି ରାଇ ତେଲରେ ଙ୍କକଡା ରାନ୍ଧିବ ତ ସେଟା ବି ନଡିଆ ଦେଇକି ରାନ୍ଧି। ସେଥିରେ ମାନେ ଆଳୁ ଯେ କଣ ସି ପରିବା ପକାଅ ଯେକୌଣସି ବି ପରିବା ଚାହିଁନେ ପକେଇ ପାରିବ ଯେମିତି। ପକେଇକି ହୁଁ ଙ୍କକଡା ଭାଜି ବାହାର କରିଦେଲ ତାପରେ ପିଆଜି ଭାଜିଲ ମସଲା କସିଲ ମସ ଲା କସିି ଯେକୌଣସି ପରିବା ହଉ ପକେଇକି ଭା ସନ୍ତୁଳିକି। ଝୋଳ କରିଦବ ପାଣି ମିଶେଇ କି ଟେଷ୍ଟ ସେମିତି କରିପାରିବ ନହନେ। ଖାଲି ଟମାଟୋ ଆଉ ମସଲା ଦେଇକି ଖାଲି ଙ୍କକଡାକୁ ଫ୍ରାଏ ରାଇସ୍ କରିପାରିବ।
ହଁ ହଁ ଫ୍ରାଏଡ ରାଇସ୍ ବି ମୁଁ ହଉଛି କରିପାରିବି ନା।
ହୁଁ
ମୁଁ ତ କଙ୍କଡା ବିରିୟାନୀ ବି ଶୁଣିଥିଲି କଙ୍କଡା ବିରିୟାନୀ ବି କରନ୍ତି ବୋଲିଇ ହୁଁ ହୁଁ ହୁଁ।
ଖାଇନାହାନ୍ତି ଆପଣ କେବେ ବି?
ମୁଁ ଖାଇଛି ମୁଁ ଯେତେବେଳେ ଖାଉଥିଲି ଆମିସ ସେତେବେଳେ ମୁଁ ସାଧାରଣତ ଯାହା ସେ ତ ସହରା ଅଞ୍ଚଳରେ ରହୁଛୁ ତ ଏମିତି ମାଛ ମାଂସ ଏମିତି ଟ ଖାଇଥିଲି କଙ୍କଡା ଖାଇଛି କିନ୍ତୁ ଥରେ ଖାଇଛି। ଜିଯା ବାହାଘର ପରେ ଶାଶୁ କରିଥିଲେ ତାପରେ ମୁଁ ଆମିଷ ଟିକେ ଖାଇବା ଛାଡିଦେଲିି ମୁଁ ଆଉ ଖାଇଲିିନି ଆଉ କଙ୍କଡ଼ା ଫଙ୍କଡା ହେରିକା ଆଉ। ମାନେ କିଛି ଆମିଷ ବି ଖାଆନ୍ତିନି? ଗୋଟେ ଥର ଖାଇଛି ଆଉ। ଆଉ ସେଇଟୁ ସେ ନେଇ ରୋଷେଇ କରିଥିଲେ ମୋ ଶାଶୁ। ସେ ମୁଁ ରୁ ରୋଷେଇ କରି ଜାଣିଲେ ଆମେ ମାନେ କଙ୍କଡା କେମିତି କରନ୍ତି?
ଆମିଷ ଖାଉନଥିବ ଆପଣ ବହୁତ ଭଲ କରୁଛନ୍ତି ଆମିଷ ଖାଉନାହାନ୍ତି।
ଆ ସେଇଟା ମାନେ ନିଜ ଉପରେ ଗୋଟେ କାକ‌ୁଟି ଇଚ୍ଛା ହେଲେ ଖାଏନି। ଅମିତ୍ ନାଇ ଯେ କାହାକୁ ମାନେ ଆମେ ବଳ ପୂର୍ବକୁ କହିବା ନା ତମେ ଛାଡି ଦିଅ କି କଣ କର ତାଙ୍କ ଇ ଆଚ୍ଛା ଯାହାକୁ ଯୋଉଟା ଖାଇବାକୁ ଭଲ ଲାଗିବ ସେ ସେଇଟା ଖାଇଲେ ଭଲ।
ନାଇଁ ଆମର ଟିକେ ଆମ ଟିକେ ଗାଁ ଏରିଆ ତ, ଆପଣ ମାନେ ସହରରେ ରହୁଛନ୍ତି ନା। ଏସବୁ ର ମାନେ ସ୍ଵାଦ ଜାଣି ପାରୁନାହାନ୍ତି ପି ବି ମାନେ ଯେହେତୁ ଇଛା ହଉନି ଖାଇବାକୁ ଆମେ ଯେହେତୁ ଗାଁରେ ରହୁଛୁ ଆମର ମାନେ ଏଇଟା ପ୍ରତିଦିନ ଆମ ପା ଖରେ ମିଳି ଯାଉଛି ନା। ସେଥିପାଇଁ ଆମେ ଟିକେ ଏଥିରେ ଖାଇବାର ବେଶି ସୁଯୋଗ ପାଉଛୁ। ଆଉ ଆପଣ ଟିକେ କମ ପାଉଛନ୍ତି ଆଉ।
ସେଇଟା ସେଇଟା ଆମ ଜୀବିକା ନିର୍ବାହ ପାଇଁ ଆମକୁ ଆଖପାଖରେ ବି ଯାହା ମିଳୁଛି ସେଇଟା ଆମେ ଖାଇବା କଥା ଆଉ।
ହୁଁ।
ଆମେ ବଞ୍ଚିରହିବା ପାଇଁ ତ ଖାଉଛେ ଯୋଉ ଯାହାବି ଆମ ଆଖ ପାାଖରେ ମିଳୁଛି ଆମେ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା କଥା ଯୋଉଟା ଖାଦ୍ୟ
ସେଇଟା ତ ସେଇଟା ତ ଆମେ ନିର୍ଜୀବ ଜୀବକୁ ମାନେ ଆମେ ହତ୍ୟା କରି ଆମ ମାନଙ୍କ ଜୀବନ ବଞ୍ଚଉଛନ୍ତି। କିନ୍ତୁ ସେଇଟା ତ ମାନେ ବଞ୍ଚିବା ପାଇଁ ତ ଖାଇବାକୁ ପଡୁଛି ସେଟା କଣ କରିବା ମଣିଷ ପ୍ରକୃତି ନ ମରିଆ ଯାଏ ଲୁଟୁନି।
ହୁଁ। ନିଜ ପେଟ ପୋଷିବା ପାଇଁ ଆମେ ତାକୁ ବାଧ୍ୟ ହେଇକି ମାନେ ଭକ୍ଷଣ କରୁଛୁ। କହିପାରିବ ତା ପଇଁ ଆଉ
ହୁଁ।
ଆଉ କୋଉ କୋଉ ମିଳେ ତମର ଗାଁ ରେ ସହଜରେ?
ଆମ ଗାଁରେ ଆପଣ ପନିପରିବା ହଉ କିବା ଯୋଉ ମାଛ ଫାଛ ତ ମିଳେ ପନିପରିବା ମିଳେ। ଆଉ ସବୁ ଏମିତି ଫଳ ଜା
ନଡିଆ ଫଡିଆ ନଡିଆ ଫଡିଆ ବି ମିଳେ ନଡିଆ ନଡିଆ ହେରିକା ବହୁତ୍
କହିଲେ କହିଦେ ଆପଣଙ୍କୁ ନଡିଆ କଥା କହିଥାନ୍ତି ନଡ଼ିଆ ପଇଡ ନଡି ଆପଣ ମାର୍କେଟରେ ଯୋଉ ବଜାରରେ କିଣି ଖାଉଛନ୍ତି ଗୋଟେ ପଇଡର ଦାମ ଦଶ ଟଙ୍କା ମାନେ ପଚାଶ ଷାଠିଏ ହେ ବି ଶହେ ହେଇ ଯାଉଛି କିନ୍ତୁ ସେମାନେ କଣ ଆମ ପାଖ ରୁ ହିଁ ନେଇକି ମାନେ ଆପଣ ମାନଙ୍କୁ ସବୁ ବିକ୍ରି କରୁଛନ୍ତି। ସେଇଟା ପୁଣି ର ରଖି ଦଉଛନ୍ତି ଆମର କଣ ଯେତେବେଳେ ବି ଇଚ୍ଛା ହେଲା ଗଛରୁ ବାସ୍ ନଡିଆ ଗୋଟେ ଖସେଇ ପଇଡ ଗୋଟେ ଖସେଇ ଆଣିଲ ବା ଦେହ ଖରାପ ପେଟ ଗରମ ଅଛି କିମ୍ବା ଦେହ ପାଇଁ ଜଳୀୟ ଅଂଶ କମ ଅଛି ପଇଡ ଆଣିଲ ଭାଙ୍ଗିଲ ପିଇଲ।
ସେଇଟା ସେଇଟା ତ ଗାଁ ର ସୁନ୍ଦରତା ନା ଗାଁରେ ରହିବାର। ଯେ ଆପଣ ଆଖ ପାାଖରେ ସବୁ ଜିନିଷ ପାଇପାରିବେ। ଯୋଉଟା କି ବିନା ଜୈବ ସାରରେ ବି ଦିଆ ହେଇକି ମିଳୁ
ହଁ ବିନା ଜୈବ ସାରରେ ହୁଁ ଦେହ ପାଇଁ ବହୁତ ହିତକାରକ। ପ୍ରତ୍ୟେକ ଜିନିଷ ଆମର ଏଠି ସାରରେ ନୁହେଁ ଗୋବରରେ ହିଁ ଖତ ମାନେ ଗୋବରରେ ହିଁ ତ ଖ ତ ତିଆରି ହଉଛି ସେଇ ଖତକୁ ତ ଆମେ ମାନେ ନେଇକି ଗଛ ମୂଳରେ ଦଉଛୁ। ସେ ଶୀଘ୍ର ସିଏ ସାର ଏଠୁ ବି ଭଲରେ କାମଦଉଛି ଦେହପାଇଁ ବି ଭଲ ଦୁଇରେ ଫଳବି ଶିଖ ଘ୍ର ଧରୁଛି ଗଛ ବି ଶୀଘ୍ର ବଢୁଛି ପ୍ରତ୍ୟେକ ଗଛ ଯେକୌଣସି ଫଳ ଆଉ କମ ଦିନରେ ହଉଛି।
ମାନେ ସେଇଟା ଆପଣଙ୍କୁ ପ୍ରାକୃତିକ ସାର କହିଲେ ଚଳିବ ପ୍ରାକୃତିକ ସାର ସେହି ଉଦ୍ଭିଦଟେ ଭଲ ଭାବରେ ଭଲ ଭାବରେ ବଢି ପାରିବ କି? ଏବେ ଯୋଉ ଆମେ ରାସାୟନିକ ସାର ସବୁ ୟୁଜ ମାନେ ବ୍ୟବହାର କରୁଛୁ ତା କେତେ କେଉଁ ପରିମାଣ ଆପଣ ଦେଖିପାରୁଥେ କେତେ ବିଭିନ୍ନ ପ୍ରକାର ।
ସେଇ ସାର ଦ୍ଵାରା ବି ବହୁତ ଗଛ ବି ମରି ଯାଉଛି। ହୁଁ ଆପଣ ଗୋଟେ ଗଛ ଲଗେଇଥିବେ ଗ ଛ ଯଦି ଲାଗିଥିବ ସେଇ ସାର ଦେଇଥିବେ ଦେଖିବେ ଗଛ ବି ଯଦି ଠିକସେ ଲାଗିିନଥିବ ସେ ସାର ପାଇ ଗଛ ବି ମରି ଯାଉଛନ୍ତି।
ହଁ। ଚାଲିଛି ଏମିତି ଆଉ ସେଥିପାଇଁ ମୁଁ କହୁଛି ଗାଁ ର ପରିବେଶ ଟା ସହର ପରିବେଶ ଟୁ ବହୁତ ସୁନ୍ଦର। ମାନେ ଶାନ୍ତ ପରି ବେଶ ଆଉ ଖାଇବାପିଇବା ସବୁଥିରେ ସୁବିଧା ବି। ଆଉ ଯୋଉ ସହରରେ ଆମକୁ ଯୋଉ ବିଷାକ୍ତ ଜିନିଷ ଯାକ ମିଳୁଛି ଗାଁରେ ତ ସେତିକି ମାନେ ତାଠୁ ବହୁତ ଭଲ ଭାବରେ ଜିନିଷଯାକ ମିଳୁଛି ଖାଦ୍ୟପେୟ ହଉ କି ଯାହାସବୁ ହଉ ଭଲ କରି ସେ ଆପଣାନେ ଗାଁରେ ଟିକେ ଅଛନ୍ତି ସୁସ୍ଥ ପରିବେଶରେ ବଞ୍ଚୁଥିବେ ହଉ ମୁଁ ରଖୁଛି ତା ହେଲେ ଆଉ। ଆପଣଙ୍କ ସହିତ କଥା ହେଇ ମତେ ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ ଦିଅନି।